ପସ ଆସିବୁ ହାରି ଏଇଟା ଦେବା ପାଇଁ ନମ୍ବର୍ ଟା ମୁଁ ଜାଣି ହାଲୋ, କଣ କରୁଚ? ହାଲୋ।
ହଁ ବସିଚି।
ଆଉ କଣ ରୋଷେଇ ହଁ ରୋଷେଇ ପତ୍ର କଣ?
ଆଜି ଭାତ କରିଥିଲି ଆଉ ଡାଲି ଉଁ, ଦହି ବାଇଗଣ କରିଥିଲି, ଆଉ ଉଁ, ଭେଣ୍ଡି ଆଉ ଆଳୁକୁ ଗୋଲ ଗୋଲ କରିକି, ଭେଣ୍ଡିକି ଲମ୍ବା ଲମ୍ବା, ଆଳୁକୁ ଗୋଲ ଗୋଲ। କରିକି କାଟିଦେଇଥିଲେ ଆଉ ଛତୁ ତରକାରୀ।
ଆଉ ତୋମ ଝିଅ ଆସିଥିଲେ କୋଉଦିନ?
ଆମ ଝିଅ ଆସିଥିଲେ କାଲି, କାଲି ଆସି ଥିଲେ। ଜ୍ୱାଇଁ ଆସିଥିଲେ। ଆଉ ନାତି ଆସିଥିଲେ, ସଖାଳୁ ଆସିଲେ। ସଖାଳୁ ଆସିକି ଉଁ, ଆସିଲେ ଜଳଖିଆ ପତ୍ର ଖାଇଲେ। ତାପରେ ଫୁଣି ରୋଷେଇ ହେଲା ଭାତ ହେଲା। ହୁଁ ଡାଲି ହେଲା ମାଂସ ହେଲା ମାଛ ହେଲା। ଆଁ, ତାପରେ ପୋଟଳ ଭଜା ହେଲା, କାକୁଡି ସାଲଟ ହେଲା। ପାମ୍ପଡ଼ ଛଣା ହେଲା। ଆଁ, ହୁଁ, ତାପରେ ସମସ୍ତେ ଦିଟା ବେଳକୁ ସେଠୁ ମିଶିକି ଖାଇଲେ। ତାପରେ ଆମର ଏଠି ଗଲେ ସମସ୍ତିଙ୍କ ଘର ଟିକେ ବୁଲିବା ପାଇଁ। ଏ ସବୁ ତାଙ୍କର ସବୁ ଅଁ, ଉଁ, ହୁଁ, ଆମର ଯା ମାନଙ୍କ ଘରକୁ ଗଲେ ବୁଲିବା ପାଇଁ। ଏଁ, ବୁଲିକି ଆସିଲୁ ଉଁ,। ଗଲେ ବୁଲିକି ଆସିଲେ, ଆମେ ରଖେଇଲୁ ଯେ ଆଜି ରୁହ ବୋଲି କହିଲେ ନା ଆଜି ରହିବୁନି। ଆଉ ହୁଁ, ଆମର କାମ ଅଛି। ଏଁ, ତୁ ତାପରେ ଆସିଲେ ଯା ତାପରେ ଜଳଖିଆ କଲୁ, ଚା କଲେ। ତାପରେ ବସିଲେ ଟିକେ, ଛଅଟା ବେଳକୁ ତାପରେ ଗଲେ।
ଆଉ ତୋମ ନାତି ଦିହ ଭଲ ଅଛି?
ଏଁ, ତାକୁ ଟିକେ କାଲି ଆସିବାରେ କାଲି ଉଁ, ଥଣ୍ଡା, ଜର। ଥଣ୍ଡା ଜର ହେଇଛି, ତାକୁ ଟିକେ ମେଡ଼ିକାଲ୍ ନେଇଥିଲେ। ହୁଁ, ନେଇକି ଦେଖେଇକି ଆସିଚନ୍ତି ତ ଟିକେ ଜର ଥିଲା ଶହେ, ଥଣ୍ଡା ଟିକେ ହେଇଗଲା ଯୋଉ ଆସିଲେ ବାଇକ୍ ରେ ତ। ସେଥିପାଇଁ ଏଁ, ଥଣ୍ଡା ଜର ଟିକେ ହେଇଯାଇଛି ଆଉ।
ଆଉ କଣ ମିଠା, ପିଠା ଆଣିଥିଲେ?
ହଁ ମିଠା ଆଣିଥିଲେ। ଏଁ, ଏଁ, ଆମ୍ବ ଆଣିଥିଲେ, କଦଳୀ ଆଣିଥିଲେ। ତାପରେ, ଛେନାପୋଡ ଆଣିଥିଲେ, ଆଉ ସେ ଯୋଉ ଉଁ, ବଡ ବଡ ପୋହୋଳ ମିଠା ତାକୁ ଆଣିଥିଲେ। ଏଁ ସମସ୍ତଙ୍କ ଘରକୁ ଦିଆ ଆମର ତ ଏଠି ସମସ୍ତେ ରହିଛନ୍ତି ସମସ୍ତେ ସମନ୍ତିଙ୍କଘରକୁ ଦିଆହେଲା। ଆମେ ବି ନିଜେ ଖାଇଲୁ ସେମାନଙ୍କୁ ହେଠୁ ଖାଇବାକୁ ଦେଲୁ। ତମ ପୁଅ ଏଇନେ କଅ କରୁଚନ୍ତି?
ଆମ ପୁ ପୁଅ, ଏନେ ଏମ୍ଟେକ୍ କରୁଛି, ଏମ୍ଟେକର ପ୍ରଥମ ବର୍ଷ ତାର ସରିଗଲା, ଏଇ ଅଗଷ୍ଟ ମାସରେ ଜାଣିକି, ତାର ରେଜଲ୍ଟ ଆସିବ ଫାଷ୍ଟ ଗୋଟେ ବର୍ଷର ରେଜଲଟ ଆସିବ, ରେଜଲଟ ଆସି ତାପରେ ସେକେଣ୍ଡ ବର୍ଷ ଆରମ୍ଭ ହେବ।
ଆମ କ ଗ
ସେକେଣ୍ଡ ବର୍ଷ ପାଇଁ ରିଆଡମିସନ ହବ। ଆଉ
ଖ
ଉଁ ଯିବ, ହଷ୍ଟେଲ ପୁଣି ଯିବ ଆଉ। ହଷ୍ଟେଲ ଗଲେ, ଆଉ ଗୋଟେ ବର୍ଷ ଅଛି। ହୁଁ, ତାର ଏମଟେକ୍ ସରିବାର ଆଉ ଗୋଟେ ବର୍ଷ ଅଛି। ସରିଲା ପରେ କୋଉଠି, ଉ ହୁଁ, ଗୋଟେ କୋଚିଂ ନବ ବୋଲି ଭାବୁଛି। କୁଆଡେ କୋଚିଂ ସେଣ୍ଟରରେ ଜଏନ୍ କରିବ।
ସେଠି ଜଏନ୍ କଲା ପରେ ଯଦି ଆସିଲା କଣ, କ୍ୟାମ୍ପସରେ ଚାକିରି ହୁଁ ସେଇଠି ଜଏନ୍ କରିବ, ଚାକିରିଯିବ କି ଇଆଡ଼େ କ୍ୟାମ୍ପସରେ ବସିବ, ଇଆଡ଼େ ନଉ ଥିବ
ଇଏ, ଅନ୍ୟ କୋର୍ସ କରୁଥୁବ। ଆଉ।
ତମେ, ତମର ବାରିରେ କଣ ଲଗେଇଛ ସବୁ? ଆମ ପୁଅ ରେଲୱେରେ ଅ
ଆମ ବାଡିରେ ଲଗେଇଚି ଆମ ବାଡ଼ିରେ ଲାଗେଇଛି। କଦଳୀ ଗଛ ଅଛି ଆମ୍ବ ଗଛ ଅଛି। ଲଙ୍କା ଗଛ ଲଗେଇଛି, ବାଇଗଣ ଲଗେଇଛି। ଜହ୍ନି ଲଗେଇଛି, ଝୁଡ଼ଙ୍ଗ ଲଗେଇଛି। ଆଉ ଭେଣ୍ଡି ଲଗେଇଛି। ଝୁଡଙ୍ଗରେ ଝୁଡଙ୍ଗରୁ କେତେଟା ଗଛରେ ଫଳିଲାଣି ଝୁଡଙ୍ଗ ଫଳିଲାଣି। ଆଉ ଜହ୍ନିରେ ବି ଫଳ ହେଲାଣି।
ଉ ବୋଇତି କଖାରୁରେ ଫୁଲ ଫୁଟୁଛି। ଆଉ। କଦଳୀ ଗଛ ଅଛି ଯେ ଆମର ବି ପ୍ରାୟ ସମୟ କଦଳୀ କାନ୍ଧି ପଡୁଛି। ପାଚିଲା କଦଳୀ ଅଛି, କଞ୍ଚା କଦଳୀ ଅଛି। ବାଡିରେ ବି ଆ ଆମର ଲେମ୍ବୁ ଗଛ ଅଛି ଲେମ୍ବୁ ଗଛରେ ଏଇନେ ଫୁଲ ହଉଛି।
ଆଉ ତମ ତମ ବାଡିରେ କଣ ଲଗେଇଛ? ପନିପରିବା ଗଛ।
ହଁ ଆମ ବାଡିରେ ଏ ଏ ଯୋଉ ସେମିତି କଖାରୁ ଆଉ ଜହ୍ନି, କଲରା ଆ ଭେଣ୍ଡି ଆଉ ଭେଣ୍ଡି ଆଉ ହଉ ଚି ଏ ଆ ବୋଇତି କଖାରୁ, ପାଣି କଖାରୁ ଦିଟା ଲାଗିଛି କଦଳୀ ଗଛ ଆଉ ଲେମ୍ବୁ ଗଛ ଅଛି, କନ୍ଧିଆ ଗଛ। ପ୍ରତ୍ୟେକ ଗଛ ଆମ ବାଡିରେ ଲଗେଇଛୁ ନଡିଆ ଆଉ ନଡିଆ ଏମିତି ସବୁ ଗଛ ଲଗେଇଛୁ ଆମର ବି ବିକ୍ରି ହଉଛି। ଅଁ ଆମର ଭେଣ୍ଡି କେଜି ଷାଠିଏ ଟଙ୍କା। ବାଇଗଣ ତାକୁ ବି ବିକ୍ରି କରୁଛୁ ପ୍ର ପ୍ରତ୍ୟେକ ପନିପରିବା ଆମର ଜହ୍ନି ସବୁ ଫଳ ହେଲାଣି ଫଳ ହେଇକି ବିକ୍ରି କରୁଛୁ। ଉଁ ତାପରେ ଆମେ ଖାଉଛୁ ସେଥିରୁ ଚଳୁଛୁ ବିକ୍ରି କରୁଛୁ ଆଉ ସେ ବିକ୍ରି ବଟା କରିକି ଆମେ ସେଥିରୁ ଚଳୁଛୁ। ଏମିତି ଆଉ।
ଆଉ ତମ ଆମ୍ବ ଗଛ ତମ ବାଡିରେ ଆମ୍ବ ଗଛ ଅଛି?
ଅଛି ଆମ୍ବ ଗଛ ଅଛି ଆମ୍ବ ବି ଫଳୁଛି। ଆମ୍ବ ବି ଏତେ ଭଲ ଆସିନଥିଲା ଏପାଳି କମ ଆସିଥିଲା। ତଥାପି ହେଥିରୁ ବିକ୍ରି ହେଇଯାଇଛି ଉଁ ହଁ ବିକ୍ରି ହେ ହେଇକି ଆମେ ଖା ଖାଇଲୁ। ବିକ୍ରି ହେଇକି ଖାଇଲୁ ତାପରେ ଆମର ସାହି ପଡିଶା ଯାହା ଯେମିତି ସମସ୍ତଙ୍କୁ ଗଣ୍ଡେ ଗଣ୍ଡେ ଦେଲୁ। ଆଉ
ଆଉ ତମର ବାଡି ବଗିଚାରେ ଏତେ ଆମ୍ବ ହଉଛି ଶୁଣିକି ଭାରି ମନ ଖୁସି ହେଲା। ଆପଣଙ୍କର ବଗିଚା ବହୁତ ସୁନ୍ଦର ହେଇଥିବ।
ହୁଁ।
ଆ ଆପଣ ମତେ କଣ ପଶ୍ଚିନ କୋଶ୍ଚିନ୍ କରନ୍ତୁ ପ୍ରଶ୍ନ ଆପଣ କଣ ପଚାରନ୍ତୁ ମୋତେ?
ହଉ ମୁଁ ହଉଛି ଉଁ ତମର ସ୍ଵାମୀ କଣ କରନ୍ତି?
ଆମର ସ୍ଵାମୀ ମାଷ୍ଟର ଅଛନ୍ତି ୟୁ ପି ପ୍ରୋଜେକ୍ଟ ସ୍କୁଲରେ ମାଷ୍ଟର ଅଛନ୍ତି।
ହୁଁ। ମାଷ୍ଟର କଣ କେମିତି ଦରମା କେମିତି କଣ ପ୍ରାଇଭେଟ ରେ ନା ଗମେଣ୍ଟରେ ନା କଣ କେମିତିରେ ଅଛନ୍ତି ସେ?
ନାଇଁ ପ୍ରାଇଭେଟ ରେ ଅଛନ୍ତି।
ହଁ।
ଆଉ ଏମିତି ସର୍ପଦରାମ ଆଉ।
ଉଁ ହୁଁ। ଆଉ ହଉଛି ଆମର ବି ସେଇ ଆମ ପୁଅଟି ଏମିତି ପ୍ରାଇଭେଟ ରେ ଅଛି ରେଲୱେରେ। ଏମିତି ଯ ମାନେ ଦଶ ବାର ହଜାର ପାଉଛି। ଆମେ ସେଥିପାଇଁ ମନା କରୁଛୁ ଯେ ସେଠି ଆଉ ତୁ ରହନା ଆଉ ଅଲଗା କୋଉଠି ଜାଗା ଜଗା ଦେଖେ ସେ କହୁଛି ଦେଖିବା ଭବିଷ୍ୟତରେ ଭବିଷ୍ୟତ ଆଶା କରିକି। ତୁ କହୁଛୁ ଦେଖିବା କାଳେ ହବ। ସେଥିପାଇଁ ସେଠି ପଡି ରହିଛି ଆଉ- ଦେଖିବା ଭବିଷ୍ୟତରେ କଣ ଯଦି ହବ ହବ ନହେଲେ ନାହିଁ ଅନ୍ୟ ଜାଗା ଦେଖିବ।
ହଉ ତମର ଆଜି, ତମର ଆଜି କଣ ରୋଷେଇ ହେଇଥିଲା?
ଆମର ଭାତ ଆମର ଭାତ, ଡାଲି, ଆଉ ପନିର୍ ହୁଁ। ପନିର୍ ହେଇଥିଲା। ପନିର୍ ଟାକୁ କଣ କରିଥିଲି ନା ହଁ ପନିର୍ ଛେନା ଆଣିକି ତାକୁ ଇଏ କରିଥିଲି ତାକୁ କଣ ନା ପିଠା ଟାଇପ୍ ର କରିଦେଇଥିଲି। ପିଠା କରିକି ତାକୁ ପିସ୍ ପିସ୍ କରିକି କାଟିଥିଲି। କାଟିି କି ହୁଁ, ହୁଁ। ତାକୁ ଛାଣି ଦେଇଥିଲି। ତାକୁ ଛାଣିକି ହେଠୁ ଗା ହଁ ଏଇ ଯୋଉ ଚାରୁମଗଜ ଆଉ କାଜୁ ମା ଆଉ ଏ ଟମାଟୋ। ତିନିଟାଙ୍କ ମିକ୍ସ କରିକି ଗାଁ ମାନେ ବାଟିଥିଲି। ବାଟିକି ତାକୁ କଣ କରିଥିଲୁ ନାଁ, ଉଁ ସେଥିରେ ତେଲ ଛାଣି ଦେଇକି, ତାପରେ ତେଲ ଦେଇଥିଲି। ତାପ ଜିରା ଟିକେ ଦେଇକି ଫୁଟେଇ ଦେଇଥିଲି। ଫୁଟେଇକି ତାକୁ ପକେଇଦଲି। ତାକୁ ପକେଇଦେଲି ହେଠୁ ତାପରେ ସେ ଟିକେ ମସଲା ଟିକେ ନାକୁ ହେଇ ଆସିଲାଠୁ, ହେଠୁ ପନିରି ମସଲା ଦେଲି, ପନିରି ମସଲା ଦେଲା ପରେ, ଉଁ ଚିନି ଆଉ ଅମୁଲ୍ ପକେଇଲି। ପକେଇକି ତାପରେ ପନିର୍ କି ପକେଇଲି। ପନିର୍ କି ପକେଇକି ତାପରେ ବାହାର କରିଦେଲି। ପନିରି ହେଇଯାଇଥିଲା ବାହାର କରିକି ହେଠୁ ଖାଇଲୁ ଭଜା ଟିକେ ହେଇଥିଲା, ଆଳୁ ଭର୍ତା କରିଥିଲି ଆଉ ଏମିତି କରିକି କରିଥିଲି ଆଉ।
ଆଉ ତମେ ଭଲ ପନିରି ତରକାରୀ କରିପାରୁଛ ଶୁଣିକି ଖୁସି ଲାଗିଲା। ଆଉ ତମଠୁ ସେଇ ପନିର୍ ତରକାରୀର ପ୍ରଣାଳୀ ଶିଖିଲି। ମୁଁ ଚେଷ୍ଟା କରିବି, ମୁଁ ଦିନେ ମୋ ଘରେ ସେହିପରି ପନିର୍ ତରକାରୀ କରିବା ପାଇଁ।
ହୁଁ। ଆଉ କଣ କୁହ?
ଆଉ ଅ ଆଉ ଆମେ ତ ଏବେ ହେଲାଣି ପାସ୍ତା। ମୁଁ ଏବେ ଟିକେ ଚାଲିବାକୁ ଯିବି ବୋଲି ଭାବୁଛି। ଟିକେ ଗୋଡ ମୋର ଆଣ୍ଠୁ ଦୋଷ ଅଛି ତ ସେଥିପାଇଁ ଟିକେ ଚାଲିବି ବୋଲି ଭାବୁଛି।
ହଁ ରଖୁଛି ମୁଁ କାମ ଅଛି।
ହଉ ରୁହ।
ଆଲୋ ଏଇଟା ମୋର ବନ୍ଦ ହେଇଯାଉଛି। ମୁଁ ସେଇଥପାଇଁ ତାକୁ ମୁଁ ଯେତେ କହିଲେ ବନ୍ଦ ହେଇଯାଉଛି। ନିଜେ ଦେଖିଲି।